ହାଲୋ।
ହୁଁ କଣ କରୁଚ?
ହଁ ମୁଁ ବସଥିଲି ଏଇଠି ଆଉ ଆପଣ କଣ କରୁଛନ୍ତି?
ହଁ ଆମେ ଏଇଠି କାମ ଧନ୍ଦା ସାରିକି ବସିଲୁ ଆଉ କଣ କରିବୁ। କାମ ସଇଲାଣି ସନ୍ଧ୍ୟା ଫନ୍ଧ୍ୟା ଦବୁ ଆଉ।
ଆଉ ଆଜି ରୋଷେଇ
ଉଁ ହଁ ରୋଷେଇ କରଥେଲି ଭାତ ଡାଲି ଡାଲମା ଆଳୁ ଚଟଣି ଆଉ ଆମ୍ବ ଖାଇଲୁ ଆମେ ସବୁ ଆଉ।
ଓହୋ ଆଉ ଆମେ ମୋବାଇଲ ବିଷୟରେ କଥା ହେଇପାରିବା?
ହଁ।
ଆଉ କାହିଁକି ମୁଁ ଏଇନେ କହୁନି ଆଗୁରୁ ଦେଖ ମାନେ ମୋବାଇଲ ଆଗୁରୁ ନଥିଲା। ମୋବାଇଲ ନ ଥିଲା ମାନେ ଚିଠି ଦ୍ୱାରା ଲୋକ କଥାବାର୍ତ୍ତା ମାନେ ସବୁ ଜିନିଷଟା ଜାଣୁଥିଲେ।
ହୁଁ ସେ ଯୋଉ ଚିଠି ଦ୍ଵାରା ଚିଠି ଦ୍ଵାରା ଜାଣୁଥେଲେ ସେମାନେ କଣ ଆ ଠ ଦିନି ପରେ ପନ୍ଦର ଦିନି ପରେ ଚିଠି ଆସୁଥିଲା ଅଇଖା ମୋବାଲି ଆମର ହେଇଚି ଯେ ଆମେ ସାଙ୍ଗେ ସାଙ୍ଗେ ଜାଣି ପାରୁଚେ ମାନେ ଦଶ ମିନିଟ ଭିତେରେ କି ପାଞ୍ଚ ମିନିଟ ଭିତେରେ ଜାଣି ପାରୁଚେ। ଆଉ ସେତେବେଳେ ଚିଠି ଆସୁଥିଲା ଯୋଉ ଆଠ ଦିନି ଲାଗୁଥିଲା ପନ୍ଦର ଦିନି ଲାଗୁଥିଲା। ପଡି ପଡିକି ଆସୁଥିଲା ଗୋଟେ ଲୋକ ଆଜି ଅସୁବିଧା ସୁବିଧା ହେଲା କିଛି ଜାଣି ପାରୁଥେଲେ କି ଅଇକା ପାଞ୍ଚ ମିନିଟ ରେ ସବୁ ଜାଣିପାରୁଚେ ମୋବାଇଲ ଯେତିକି ଭଲ ମୋବାଇଲ ଯେତିକି ଭଲ ସେତିକି ବି ଖରାପେ। ପିଲାମାନଙ୍କୁ ଖରାପ କର ଦଉନି କି ଆଜି ମୋ-ମୋବାଇଲରେ
ଶୁଣନ୍ତୁ ସେଇଟା ଠିକ କଥା କହିଲେ। ଆଉ ମୋବାଇଲଟା ମାନେ ଯେତିକି ବେଳେ ଠିକ କଥା କହିଲେ ଭ-ଭଲ ଯେତିକି ଖରାପ ସେତିକି ଆମେ ତାକୁ ଯଦି ଭଲ ବା ଟରେ ନବା ସିଏ ଭଲ ତ ତାକୁ ଖରାପ ବାଟରେ ନବା ସିଏ ଖରାପେ ଆଜିକାଲି ଦେଖ ଆଜିକାଲି ଯୁଗରେ ଆମେ ଦେଖ ଛୋଟ ଛୁଆକୁ ବି ମାନେ ମାଆ ମାନେ କଣ କରୁଛନ୍ତି ନା ମୋବାଇଲଟା
ମୋବାଇଲ ଦେଇ ଦେଇଚନ୍ତି ଭା ତ ଖାଇଆକୁ ଦେଲେ ମୋବାଇଲ ଦଉଚନ୍ତି ଖେ ମାନେ ସେମାନେ କାମ କରୁ ଚନ୍ତି ପିଲାକୁ ମୋବାଇଲ ଦେଇ ଦଉଚନ୍ତି ସିଏ ଆ ଜି ଖା ମାନେ ଖାଉଚନ୍ତି ପିଲାକୁ ମୋବାଇଲ ଦେଇ ଦଉଚନ୍ତି ବି ଖୋଇଆକୁ ଦଉଚନ୍ତି ପିଲାକୁ ମୋବାଇଲ ଦେଖଉଚନ୍ତି। ଆଉ କଣ ଆଉ ମୋବାଇଲଟା ଖରାପ ନୁହଁ ଆଉ କଣ।
ସେଇଟା ହଉଚି ଭୁଲ ମାନେ ମୋବାଇଲ ହଁ ହଁ କଥା ଶୁଣିକି କୁହନ୍ତୁ ହେଲା। ହଁ ମାନେ କଥା ଉପରେ କଥା କହିଲେ ଖଟିଯିବା ହାଲୋ ଅଁ ମାନେ ସେ ଗୋ ଟେ କହୁଚି ଉଁ ମାନେ ମୋବାଇଲଟା ସିଏ ଦେଲା ମାନେ ଛୁଆ ସେଇଟା ଖରାପ ବାଟକୁ ଯାଉ ଛନ୍ତି ମୋବାଇଲଟା କଣ କରୁଚନ୍ତି ନା ଛୁଆ ଦେ ଉଁ ଦେଖିବେ କଣ ମାନେ ଆମେ ଅଇଖା ଗୋଟେ ଅଲଲାଇନରେ ପାଠ ଛାଡ଼ିଲେ ଅନଲାଇନ ରେ ପାଠ ଛାଡୁଛନ୍ତି ସାର ମାନେ ଆମେ କଣ କରୁଛେ ନା ମା ମାନଙ୍କର ହିତ ମାଆମାନେ କଣ କରୁଛନ୍ତି ମୋାବାଇଲ ଛୁଆଟାକୁ ଦେଇ ଦେଉଛ ନ୍ତି ଆମେ ଯଦି ସେଇଟା ଯଦି ଆମେ ଦେଖିବା କି ନାହିଁ ଛୁଆ ଆମର ସେଇଟା ମୋବାଇଲଟା ଦେଖୁଛି ମାନେ ଅନଲାଇନ ପାଠଟା କରୁଛି କି ମୋବାଇଲରେ ସେ ଦେଖୁଛି ସେଇଟା ମାନେ କଣ ସେଥିରେ ସେ ଦେଖୁଛି ସେଇଟା ମା ମାନଙ୍କ ଦାୟିତ୍ଵ ମା ମାନେ କଣ କରୁଛନ୍ତି ନା ସେଇଟା ଦେଖୁନାହାନ୍ତି।
ଦେଖୁଛନ୍ତି ସେଇଟା ମା ମାନେ ଦେଖୁନାହାନ୍ତି ସେଇଟା ମା ମାନେ ଦେଖୁନାହାନ୍ତି। ମା ମାନେ ଯଦି ଦେଖୁଥାନ୍ତେ ଆଜି କଣ ପିଲାମାନେ ଆଜି ଖରାପ ହେଇଥାନ୍ତି କି? ଆଜି ଆଜିକାଲି ଦୁନିଆରେ ପିଲାମାନେ
ଆଉ ଗୋଟେ ଶୁଣ ଆଉ ଗୋଟେ କଥା କହୁଛିି ଆଜିିକାଲି ଦେଖ ବଡ ମଣିଷ ବି ଆଗରୁ ଦେଖ ଆମର ଯେତେବେଳେ ମୋବାଇଲ ନଥିଲା ଆମେ ପାଞ୍ଚ ଜଣ ବସିକି ଏକାଠି ଆମେ କଥାବାର୍ତ୍ତା ବି ହେଇପାରୁଥିଲେ ମାନେ ତୁ ମାନେ ତମେ କଣ ତାଙ୍କ ଘର କଥା କହୁଥିଲ ସେ ତମ ଘର କଥା ନିଜ ନିଜ ଘର କଥା କୁହାକୁହି ହେଉଥିଲେ।
ନିଜ ଦୁଃଖ କଥା ବି ନିଜ୍ ନି ଯେ ଆଜି ଆମେ ଆଜି ଦୁଃଖରେ ଅଛୁ କି ଭଲରେ ଅଛୁ କି ମନ୍ଦରେ ଅଛୁ ଏଗୁଡ଼ାକ ଆମେ କୋହୁଥିଲୁ। ଆଉ ଅବିକା ଅଛି ଯେ ଝାର ମୋବାଲି ଧଇଲେ ଯେ ଝା ସ୍ତ୍ରୀ ଲୋକ ହୋଉ ବୁଢ଼ୀ ଲୋକ ହୋଉ ସମସ୍ତେ ତ ମୋବାଲି ଧଇଲେଣି।
ହୁଁ ଏବେ କଣ କରୁଛନ୍ତି ନିଜେ କଣ କରୁଛନ୍ତି ବସି ପଡୁଛନ୍ତି ବୁଝିପାରୁଛନ୍ତି ମାନେ ବସିିପଢୁଛନ୍ତି ମୋବାଇଲ୍ ଟା ଧରିକି ସକାଳୁ ଯେ ସନ୍ଧ୍ୟାବେଳେ ମାନେ ଛୋଟ ଛୁଆ ବୋଲି ନୁହେଁ ଏବେ ବଡ ଲୋକେ ବି ସେ ମୋବାଇଲ୍ ଦେଖି ମାନେ ତାଙ୍କ ମୁଣ୍ଡ ଫୁଣ୍ଡ ମାନେ ମାନେ ଖ ମାନେ ଚିଲ କୋ ମାନେ ପାଗଳ ବି ହେଇ ଯାଉଛନ୍ତି ମୋବାଇଲ୍ ଦେଖି ଛୁଆ ବି ସେନ ତାଙ୍କ ଚାରି କାନ୍ଥ ଭିତରେ ସେ ମୋବାଇଲ୍ ଦେଖିଲେ ସେମାନେ ପଦାକୁ ଯାଇପାରିଲେନି। ସେମାନେ ଜାଣିଲେ କଣ ବାହାର୍
ଶୁଣ ଆ -ଆଗେ ଆଗେ ଆଗେ ପିଲାମାନେ ମାଟି ଧୂଳି ରେ ଖେଳୁଥିଲେ କୋଉଠି ସଢ଼େଇ ଧରୁଥିଲେ କୋଉଠି କାଦୁଅ ଚକୁଟୁଥିଲେ ଆମ୍ ସେତେବେଳେ ଇଫେକ୍ସନ୍ ହୋଉନଥିଲା। ଆଉ ଏବିକା କିଛିନକରି ନ ଇଏକରି ଇଁ--ମାନେ ଘରେ ବସି ମୋବାଲି ଦେଖି ସେଉରାକ ଇଫେକ୍ସନ ହୋଉଚି ହେ ଧୂଳି କି ଯାଆନି ଇଫେକ୍ସନ ହବ। ସେଠିକି ଯାଆନି ସେ -ସେଇଟା ଇଏ ହବ। ସେଠିକି ଯାନି ଏଗୁରାକ ସବୁ ମାନେ କୋହୁଛନ୍ତି। ଡକ୍ଟର ମାନେ କହୁଛନ୍ତି ଆମେ କହୁଛୁ ସମସ୍ତେ କହୁଛେ ଆଉ
ତାପରେ ମାନେ ଛୁଆ ମାନଙ୍କୁ ବାହାରକୁ ପଦାକୁ ଛାଡୁନାହାନ୍ତି ଯେ -ହେତୁ ମାନେ ଚାରି କାନ୍ଥ ଭିତରେ ଆମେ ମୋବାଇଲ୍ ଟା ଛୁଆଙ୍କୁ ଦବା ଛୁଆ ଶିଖିଲା କଣ ବାହାର ଦୁନିଆ ମାନେ ଜାଣିଲା କଣ ସେ ତ ଚା ପାଞ୍ଚ ଜଣଙ୍କ ସହ ମିଶି ପାଇଲାନି ସେ କଣଟା ଚାହିଁଲା ବାହାରି ବିଷୟରେ କଣ ଟା ଚାହିଁଲା କି
ସିଏ ସିଏ ତ ପୁରା ନର୍ଭସ ରହିଲା। ସେତ ପିଲା ଟା ନର୍ଭସ ହେଲା। ତାଙ୍କ ମାନେ ତାଙ୍କ ମୁଣ୍ଡରେ ରହିଲା ଏଇ ଯୋଉ ମୋବାଲି ରୁ ଦେଖିଲେ ଏଇଟା କୁ ଏଇଟା ହୋଉଛି ସେଇଟା ସେଇଟା ହୋଉଛି। ମାନେ ଖରାପ କଥା ଦେଖିଲେ ଭଲ କଥା ବି ଦେଖିଲେ ନା ସେ ପିଲାମାନେ କଣ ବୁଝି
ଶୁଣନ୍ତୁ ମୋବାଇଲ୍ ଟା ଭଲ କିନ୍ତୁ ମାନେ ଏବେ କା ଲୋ ଲୋକ କିନ୍ତୁ ମାନେ ସେଟା ଖରାପ୍ ଇଏ ରେ ୟୁଜ କରୁଛନ୍ତି। ସେ ସା ସେମାନେ ମୋବାଇଲି ଖରାପ କୁ କିନ୍ତ ମୋବାଇଲ୍ ଟା ମେ ଆମେ ଯଉଟା ଚିଠି ମାଧ୍ୟମରେ ଯଉଟା ପନ୍ଦର ଦିନ ଆଠ ଦିନରେ ଜାଣୁଥିଲେ ସେଇଟା ମାନେ ତମେ ଚାହିଁଲେ ମାନେ ଦି ମି ବି ଲାଗୁନି ମୋବାଇଲ୍ ମାଧ୍ୟମରେ ଆମେ ଜାଣି ପାରୁଚେ ବୁଝିପାରୁଛନ୍ତି କି ଆଉ ଲୋ ଲୋକମାନେ ତାକୁ ଅଲଗା ଇଏ ରେ ନୋଉଛନ୍ତି।
ହଁ ଲୋକ ଲୋକମାନେ ଲୋକମାନେ ଏଗୁରାକ ପିଲାମାନଙ୍କୁ ଖରାପ କରେଇଲେନା ଲୋକେମାନେ ଆଉ। ଆଉ ଆଜି ତାଙ୍କ ପିଲାମାନେ କେଁତି ଖରାପ୍ ହେଲେ ସେ ବଡ଼ପିଲା ହୋଉ। ସେ ଝିଅ ମାନେ ବି ହୋନ୍ତୁ। ଆଜି ମୋବାଲି ରୁ ଫୋନ୍ ଫାନ୍ କରି କେତେ ଆଡ଼େ କି ଏ କେତେ ପୁଅ ପିଲାଙ୍କୁ ଭଲ ପାଉଛନ୍ତି କି ଇଏ କରୁଛନ୍ତି ସିଏ କରୁଛନ୍ତି। ଆଉ ମୋବାଲି କଣ ଆମେ ଜାଣୁଚେ ସିନା ମୋବାଲି ଭଲ। ଯୋଉମାନେ ଖରାପେ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ କା ଖରାପେ ନା ଆଉ। ମୋବାଲି ଆଉ। ଆମେ ଜାଣୁଛେ ଯେ ମୋବାଲି ଟା ମୋବାଲି ଟା ଭଲ।
ମୋବାଇଲ୍ ଟା ଭଲ କି ନ୍ତୁ କହୁଛି ମାନେ ଏଇ ଛୋଟ ଛୁଆଙ୍କୁ ମା ମାନେ ବି ଏମିତି ଦେଇ ଦଉଛନ୍ତି ସେଇଟା ହଉଛି ଖରାପେ। ଆଉ ମାନେ ଛୁଆ ମାନେ ଏଗୁରା ଦେଖିଲେ ମାନେ ଏନି ଟାଇମ୍ ପାଠ ବି ସେମାନେ ପଢ଼ିବାରେ ପାଠ ବି ତାଙ୍କର ମନେ ଲାଗିବନି। ସେମାନେ ଗେମ୍ ହେରିକା ଦେଖିଲେ ମୋବାଇଲ ରେ ତାଙ୍କ ମନରେ ରହିଲା ସେଇଥରେ ଆଉ ସେ ଦେଖିବେ ମାନେ ପାଠ କଣ ପଢ଼ିବେ ପାଠ ବି ଦେଖ ଛୁଆ ଆଇ ଆଜିପର୍ଯ୍ୟନ୍ତ ପାଠ ବି ପଢ଼ିବାକୁ ଇଏ କରୁଛନ୍ତି। ଅଧିକ ମୋବାଇଲରେ ଆଗ୍ରହ ସେମାନେ ରଖୁଛନ୍ତି ଆଉ ମା ମାନଙ୍କର ଯୋଉଟା ଦାୟିତ୍ୱ ନା ମା ମାନେ ଦେଖିବା ଦରକାର ଆମ ଛୁଆ କଣ କରୁଛନ୍ତି ତାପରେ ଏବେ ବି ମା ମାନେ ମୋବାଇଲ ଧରି ଆମର କେମିତି ରୋଷ ଇ ସରିବ ଆମେ ମୋବାଇଲ୍ ଟିକେ ଦେଖିବୁ।
ହୁଁ।
ଯୋଉ ଗଡ଼ିଲ ମୋାଇଲ ଦେଖିବୁ ସେଇଟା ମା ମାନେ ହିଁ ମାନେ ବୁଝିବା ଦରକାର। ଆମେ ଯଦି ଆମ ଛୁଆ ସାଙ୍ଗରେ ମିଶିବାନି କଥାବାର୍ତ୍ତା ହେବାନି ଆମ ଛୁଆ କଣଟା ଶିଖିବ।
ନାଇଁ ନାଇଁ ମା ମା ମାନେ ପିଲାମାନଙ୍କୁ ସି ଶିକ୍ଷା ଦେଲେ ନା ନାଇଁ ନିଜେ ମୋବାଇଲ ଦେଖିଲେ ସେଠୁ ଛୁଆ ତାଙ୍କଠୁ ଦେଖିଲେ। ଛୁଆ ଦେଖିଲା ଠୁ ଯଦି ସେଇ ମା ମାନେ ଆଜି ପିଲାମାନଙ୍କୁ ଙ୍କୁ ଭଲ କଥା ଶିଖେଇଥାନ୍ତେ। କି କୋଉଠି ଧୂଳି ମ ଧୂଳିରେ ପିଲା ଖେଳିଥାନ୍ତେ ବାର ଆଡେ ବୁଲିଥାନ୍ତେ। ମା ମାନେ ସନ୍ଧ୍ୟା ହେଲେ ଆଜି ମା ମାନେ ଧୁଆ ଧୁହି କରିଦେଲେ ପିଲାମାନଙ୍କୁ ପିଲାମାନେ ପାଠ ସାଠ ପଢିଲେ ଆଉ ହୁଁ। ହୁଁ ସେଇ ମା ମାନେ ହିଁ ଆମ ମାନଙ୍କଠୁ ହିଁ ଛୋଟ ପିଲାମାନେ ଖରାପ ଇଏଟା ଶିଖିଲେ ଆମେ ଆଜି ଆମେ ଆଜି ମୋବାଇଲ ଦେଖିଲୁ। ଆମେ ମୋବାଇଲରେ ଦେଖିଲୁ ଆମଠୁ ଦେଖି ପିଲା ଦେଖିଲେ ସେ ଆମେ ସିନା ଜାଣିଲେ ଏଇଟା ଖରାପ ଜିନିଷ ଆମେ ଦେଖିବାନି ସିଏ ପରା ଜାଣିଲେନି। ଖରାପ କଣ ଭଲ କଣ ସିଏ ତାଙ୍କର ସିଏ ଦେଖିଲେ।
ଆଉ ଗୋଟେ କଥା ହେଲା ବି ମାନେ ଦେଖ ଆଗରୁ ମାନେ ଆସିକି ମିଳିମିଶିକିଣି ବାପା ହଉ କି ଜେଜ ହଉ ସମସ୍ତେ ବସିକି ଆମେ ଏକାଠି ଗୋଟେ କଥାବାର୍ତ୍ତା ହୋଇଥିଲେ ଏବେ କଣ କରୁଛନ୍ତି ନା ଘରକୁ ଆସନ୍ନ୍ତି ସେ ବାପ ହଉ ଜେଜେ ହଉ ଯିଏ ବି ଆସନ୍ତି ମାନେ ଘରକୁ ଜେଜେଜେଜେ ମୋବାଇଲ ଧରେଇ ଦଉଛନ୍ତି। ମାନେ ଖଟଉପରେ ପଡି ଯାଉଛନ୍ତି ନା ଛୁଆ କଣ ଶିଖିବେ ଛୁଆ ବି ଦେଖିଲ ଆମ ବାପା ଦେଖିଲେ ଆମ ମା ଦେଖିଲେ ଆମ ଜେଜେ ବାପା ଦେଖିଲେ ଆମେ ବି ମୋବାଇଲ ଦେଖିବୁ ମାନେ ଏମିତି ଦେଖି ଶିଖିଲେ ଆମେ ଯଦି ବହିଟା ବି ପଢନ୍ତେ। ସେ ଆମଠାରୁ ବହି ପଢ଼ାଟା ବି ଶିଖନ୍ତେ ଆମେ ଯଦି ଠାକୁରଙ୍କୁ ପ୍ରତି ଇଏ କରନ୍ତେ ସେ ଠା ଠାକୁର ପ୍ରତି ବି ସେଇଟା ଶିଖନ୍ତେ ମାନେ ଆଉ ଯଦି ଆମେ ତ ଶିଖେଇ ପାରୁନେ ନା।
ଆମେ ଆମେ ଆଜି କୋଉଠି ବସିଥିଲେ ହେଇ ସନ୍ଧ୍ୟା ହେଲା ଆମେ ଧୁଆଧୁଇ ହବା ଆଜି ମୁଣ୍ଡିଆ ମାରିବା। କି ସନ୍ଧ୍ୟା ଦବା ଆମେ ମୁଣ୍ଡିଆ ମାଇଲେ ପିଲାମାନଙ୍କୁ ଆଗେ କହୁନଥିଲେ ଲୋକମାନେ ଏ ପୁଅ ମୁଁ ମୁଣ୍ଡିଆ ମାରୁଛି ତୁ ମୁଣ୍ଡିଆ ମାରୁନୁ। ସିଏ କଣ ଶିଖୁଥିଲା ମାନେ ମା ମା ବାପା ମୁଣ୍ଡିଆ ମାରୁଛନ୍ତି ମାନେ ସେ ମୁଣ୍ଡିଆ ମାରିବ।
ଆଜି ଛୁଆ ମାନେ କାହିଁ ଖରା ବ୍ୟବହାର କରୁଛନ୍ତି ଆଜି କାହିଁ ଖରା ବ୍ୟ କେବଳ ମା ବାପାଙ୍କ ଇଏ ନେଇକି ଖରାପ ବ୍ୟବହାର ମାନେ ମା ବାପା ଶିଖେଇଲେନି ବା ଛୁଆକୁ ସେଇଟା ସେ ଶିଖିବେ କଣ ଛୁଆ ତାଙ୍କୁ ସିନା ଶିଖେଇଲେ ସେ ଭଲ ବୁଦ୍ଧି ଟା ଶିଖିବେ। ଆଉ ଆମ ତ ନିଜେ ଆମେ ସେଇ ବାଟରେ ଗଲେ ନା ଆମେ ଛୁଆକୁ କିଏ କଣ ଛୁଆ ଗୋଟେ ସେମାନେ ହଉଚନ୍ତି ଗୋଟେ ମାଟି ପିଣ୍ଡୁଳା ଭଳିଆ।
ହଁ ଯେଏନ୍ତି ଯେ ଯେଏନ୍ତି ଗୋଟେ ଗଛ ଲଗଉଛେ ତାକୁ ପାଣି ନଦେଲେ ସେ ଗଛ ବଞ୍ଚୁଛି।
ନା।
ତାକୁ ଯୋଉ ଭଳି ଆସା ଆମ ମାନେ ତା ଦେହରେ ଖତ ଦଉଛେ ପାଣି ଦଉଛେ କୋଉଠି ବାଡ ବୁଜୁଛେ। ଗଛ ଟା କେମିତି ଆମର ରହିବ ସେମତି ପିଲାଟାକୁ ଆମେ ଯଦି ସେଇ ଭଳିଆ ଗଢି ନ ଗଢିବା ପିଲା କଣ ସେଇଭଳିଆ ଗଢିବା ଆମେ ଗୋଟେ ଗଛ ଲଗେଇଦବା ହ ପୋତି ଦେଇକି ଆଇଲେ ସେ ତ ହବ ଆଉ। ସିଏ ସେଇଠୁ କୋଉଠୁ ଗାଈ ଖାଇଯିବ କୋଉଠି ଛେଳି ଖଏ ଗୋଟେ କୋଉଠି ଛେଳି ଖାଇଯିବ।
ଗୋଟେ ମଞଜିରେ ଯେମିତି ପୋତିିବା ଆଗରୁ ମାନେ ଯେମିତି ପାଣି ଠୋପେ ଠୋପେ ଦେଇକି ତାକୁ ଆମେ ବଡ କରୁ। ମାନେ ସେ ଗଛ ହୁଏ କି ସେ ଯେମିତି ବଡ ହୁଏ ଆମକୁ ଫଳ ଦିଏ ସେ ଏମିତି ମାନେ ଛୁଆ ବେଶୀ ଜି ଗୋଟେ ମାଟି ପେଣ୍ଡୁଳା ଆମେ ତାକୁ ଯେମିତି ଗଢିବା ସେମିତି ଗଢି ହବ ଗଢି ହବ ଆତାକୁ ଯଦି ଆମେ ଗଢିବା ନା ଆମେ ତାକୁ ଦେଖିଲା ବେଳକୁ ମାନେ କିଛିଟା ଶିଖେଇବାନି ଚାରି କାନ୍ଥ ଭିତରେ ତାକୁ ମାନେଜ୍ ଛାଡି ଦବା ସିଏ ମୋବାଇଲି ଦେଖିବ। ଛୂଆ ସିଏ ଉଃ ମାନେ କିଛି ବାହାରର ଜିନିଷ ସେ କିଛି ଜାଣିପାଇଲାନି। ସିଏ ଦେଖିବ ସିଏ ବାହାରକୁ ଯେତେଳେ ଆସିବ ସିଏ ବହୁତ ମାନେ ଡରିବ ଲୋକଙ୍କ ସହିତ ମିଶି ପାରିବନି।
ସେ ପୁରା ବୋକା ବୋକା ଭଳିଆ ଚାଲିବ ବୋକା ଭଳିଆ ଚାଲିବ। ମାନେ ସିଏ ତ କିଛି କିଛି ଜାଣିଲାନି ନା କି ସିଏ ଯଦି ପାଞ୍ଚଟା ପିଲାଙ୍କ ସାଙ୍ଗରେ ଖେଳିଥାନ୍ତା ପାଞ୍ଚଟା କଥା ଶିଖିଥାନ୍ତା। ଆଜି ଉଁ ଆମାନେ ପିଲା ଆସ୍ତେ ଆସ୍ତେ ଏଁ ଖେଳ ବୁଲ କରୁ କରୁ କା ଆଜି ସ୍କୁଲକୁ ଗଲେ ପାଞ୍ଚ ପିଲାଙ୍କ ସାଙ୍ଗେ ସାଙ୍ଗ ହେଲେ। ଆଜି ଉଂ ଉଂ ସ୍କୁଲ ରୁ ଆଇଲେ ଚାରିଟା ବେଳେ ହେଲା। ଏ ଇ ପିଲା ଯାଉଥିଲେ ଚାର୍ ସେତେବେଳେ ବେ ବହି ବସ୍ତାନି ଥୋଇ ଦେଇ କୋଉଠି କେମିତି ଖେଳିବେ ଆଉ ଏବେ ଅଛି। କେମିତି ବହି ବସ୍ତାନୀ ପକେଇ ଦେଇ ଏବେ ଉଂ କେମି ତି ବହି ବସ୍ତାନ୍ତି ପକେଇ ଦେଇକି କେମିତି ଆଗେ ମୋବାଇଲ ଦେଖିବି।
ହୁଁ ଆଗରୁ ଦେଖ ହଁ ସେମିତିଟା ଠିକ କଥା କହିଲେ ସେମାନେ ଛୁଆ ଆସୁଥିଲେ ସ୍କୁଲରୁ ସେ ଖେଳୁଥିଲେ। ତାପରେ ଏବେ ଶୁଣ ମା ବାପା ମାନେ ସେଇଟା ତାଙ୍କୁ ତାଙ୍କ ସାଙ୍ଗରେ ଖେଳିଲେ ବି ସେ ଜିନିଷଟା ସିଏ ନାଇଁ ଆମ ଛୁଆ ସି ହେଲେ ତାଙ୍କ ମାଇଣ୍ଡଟା କିି ଆମେ ଯଦି ମୋବାଇଲ୍ ଟା ଦବା ଅଧିକାଂଶ ଦେଖିବା ଛୁଆମାନେ ହଇରାଣ କରୁଚନ୍ତି ବୋଲି କାନ୍ଦୁଚନ୍ତି ବୋଲି ତାଙ୍କୁ ଙ୍କୁ ବି ମା ମାନେ ଦେଇ ଦୋଉଚନ୍ତି ମୋବାଇଲ ଟା ନା ତୁମେ ତର ମୋବାଇଲ ଦେଖି ସିଏ ତ ଯି ଥିରେ ମାନେ ରହୁଚି ଆଉ ମୋବାଇଲ ଟା ଦେଇକି। ସେମିତି ମୋବାଇଲ ଟା ମାନେ ଜାଣୁନାହାନ୍ତି ତାଙ୍କ ଛୁଆଙ୍କ ପାଇଁ କେ କେତେ ମାନେ ଭବିଷ୍ୟତ ପାଇଁ କେତେ ଖରାପେ ତାଙ୍କ ପାଇଁ ଖରାପେ। ଛୁଆଙ୍କ ପାଇଁ ଖରାପେ ତାଙ୍କ ମା ଆଁ ମାଁବାପା ପାଙ୍କ ପାଇଁ ବି ଖରାପେ ସେ ସେଇଟା ବୁଝିବାକୁ ଚାହୁଁ ନାହାନ୍ତି କିନ୍ତୁ ମା ବାପା ମାନେ ସେଟା ବୁଝିବା ଦର୍ କାରେ ଯେ କୋଉଟା ଆମ ଛୁଆ ମେ ଭଲ କୋଉଟା କହନିଁ ମା ଆଜି ଗୋଟେ ମା ଯଦି ତା ଛୁଆ ସାଙ୍ଗରେ ମିଶିକି ଯଦି ସବୁଡେ ଯଦି ତାକୁ ଶିକେଇ ପାରିବ ସେ ଛୁଆ ଆଗକୁ ଭବିଷ୍ୟତରେ ଗୋଟେ ଭଲ ମ ମଣିଷ ହେଇପାରିବ କିନ୍ତୁ ମା ବାପା ସେରା ଶିକେଇବାକୁ ଚାହୁଁନାହାନ୍ତି।
ଆଖି କାହିଁ ଖରାପ ହୋଉଚି? ଆଖି ପିଲାମାନଙ୍କର କାହିଁକି ଖରାପ ହୋଉଚି? ତାଙ୍କ ମାଇଣ୍ଡ କାହିଁକିଇଁ ମାନେ ବିଭ୍ରାଟ ହଉଚି। ଆଜି ସି ସିଏ ଏଇ ମୋବାଇଲ ଦେଖିକି ମୋବାଇଲ ଦେଖି ଦେଖି ସଦାବେଳେ ଗୋ ଟେ ଲାଇଟ୍ ଟାକୁ ଆଖି ପାଖରେ ମୁହଁ ପାଖରେ ଏଣଁତି ଲଗେଇକି ଦେଖିଲେ ସେ ଆଖି ଛୋଟ ପିଲାଙ୍କ ଆଖି ତାଙ୍କର କେତେ ପାୱାରେ? ସେ ଆଖି ଧିରେ ସେ ଲାଇଟ୍ ଟା ସଦା ବେଳେ ପଇଲା। ପଡି ପଡିକା ସେ ଆଖି ଦିହାଁ ଆଖିର କିଛି ନା କିଛି ମା ମାନେ ତାର ଶ୍ରୀ ଶ୍ରାରା ପ୍ରଶିରା ସବୁ ନ ମାନେ ନଷ୍ଟ ହେଇଯାଉଚି ନା। ଦେ ଏଡିକି ଟିକି ଟିକି ପିଲା ଚଷମା ନାଇକି ବୁଲୁଚନ୍ତି।
ହୁଁ ସେଇସକାସେ ଦେଖ ଅଧିକାଂଶ ପିଲା ଚଷମା ଲାଗୁ ମାନେ କାହିଁକି ନା ତାଙ୍କ ଆଖିରେ ମାନେ ବହୁତ ମାନେ ଟାଇମ୍ ସେ ଦେଲେ ମୋବାଇଲ ରେ ଧ୍ୟାନ ଦେଲେ। ସେମାନେ କଣ ଖେଳିବାରେ ମନ ଦେଲେ ନା ବାହାରୁ କୁ ବୁଲିଆରେ ସେ କେମତି ଆମେ ଗଲେ ଟାଇମ୍ ପାଇଲେ ଆମେ ମୋବାଇଲ ଦେଖିବୁ ମାନେ ତାଙ୍କ ମାଇଣ୍ଡରେ ସେଇଟା ରହିଲା। ବୁଝି ଝି ପାରୁଚନ୍ତି ସେହି ସକାଶେ ତାଙ୍କମାନେ ଆ ଆଖି ସବୁବେଳେ ପାଖରେ ମୋବାଇଲଟା ଏମତି ଆଖି ସାମ୍ନାରେ ମାନେ ଦେଖିଲେନା ସେଇ ଆ ଆଖି ଲାଇ ସେ ଲାଇଟା ପଡ଼ିକି ମୋବାଇଲରୁ ତାଙ୍କ ଆଖି ଖରାପ ହଉଚି ଟିଭି ବି ଦେଖିବ ଟିଭି ବହୁତ ବି ଦେଖୁଚନ୍ତି ଟିଭି ବି ଦେଖୁଚନ୍ତି ବହୁତ ମାନେ ପାଠରେ ଅ ଦି ମାନେ ଛୁଆଙ୍କ ସହିତ ବାହାର ଛୁଆଙ୍କ ସହିତ ମିଶ୍
ସେ ମିଶିଲେ କଣ ମିଶିଲେନି ସେଏ ବାହାର ପିଲାଙ୍କ ସ ଙ୍ଗେ ମିଶିଲେନି ବାହାର ଜିନିଷ କିଛି ଜାଣିଲେନି। ନା ଆଁ ଆମଁ ଯୋଉ ବାହାରେ ବୁଲିଲେ ଯୋଉ ପିଲା ସିଏ କେତେ ଚାଲାକ ଚତୁର ଭଲ ମନ୍ଦ ହଉଚନ୍ତି ଆଉ ଯୋଉ ପିଲା ଗୋଟେ ପିଲା ବାହାରେ ବୁଲୁଥିବ ଗୋଟେ ପିଲା ଘରେ ରହିଥିବ ସିଏ ଉଁ ହୁଁ କେତେ ବାହାର ପିଲା କେତେ ଚାଲାକ୍ ଆଉ ଘରେ ରହିଥିବା କେତେ ପିଲା କେତେ ଚାଲାଖେ।